କଣ କରୁଛ?
ବସିଛି ଆଉ, ଆପଣ କଣ କରଛନ୍ତି?
ହଁ ମୁଁ ତରକାରୀ ବସେଇଛି ଆଉ।
କଣ କହିଲେ?
ତରକାରୀ ବସେଇଛି।
କୋଉ ତରକାରୀ?
ଏଇ ମୋଟର ଆଳୁ।
ହଁ ଦିନେ କଣ ଖାଇଥିଲେ?
ଦିନେରେ ବାଇଗଣ, ଆଳୁ, ବିଲାତି, ବଡି ତରକାରୀ ହେଇଥିଲା ଡାଲି
ଓଁହୋ, ଆଉ ଦେହ ଭଲ ଅଛି?
ହଁ ମ ଦେହ ଭଲ ନହିଁ। ଆମ ଗାଁରେ ଯାତ୍ରା ହଉଥିଲା ତ। କାଲି ଦେଖିବାକୁ ଯାଇଥିଲି, ହେ ରାମନ ନା ନା ରାମନୀଳା, ରାମନୀଳା।
ମେଳା ହଉଥିଲା? କେତେ ରାତି ହେଲା କି?
ହଁ ହଉଛିି ବି ବା କାଲି ଯାଇଥିଲି ପହରଦିନ ମୁଁ ଯାଇଥିଲି ଆଉ ଦିନେରେ ଶୋଇ ହଉନି ତ ଗଲିନି ଆଉ।
ଓହଁ ଆଉ କୋଉ ବହି ହଉଛି ସବୁ?
ହଁ କାଲି ହେଇଥିଲା ସୀତା ବିବାହ ହେଇଥିଲା। ଆଉ କେତେ ସୁନ୍ଦର ଗୀତ ତା ଦେହରେ ଅଛି ନା ଜାଣିଲେ ଆଶ୍ଚର୍ଯ୍ୟ ହବ। ଯାଇଁଲ ମୁଁ କହିଲି ସୀତା ବିବାହ ହଉଥିଲା।
ହଁ ରାମ ବନବାସ ସରି ଯାଇଛି?
ହୁଁ ନା ନାଇଁ ନାଇଁ ବନବାସ କେମିତି ସରିବ ସୀତା ବିବାହ ପରେ ବନବାସ ନା
ଓ ହ ସୀତା ବିବାହ ପରେ ବନବାସ ଓହଁ ସେ ବ ମାନେ ବାହା ହେଇ ସାରି ଗଲା ପରେ ବନବାସ ଯିବେ ଆଉ। କାହିଁ ଯାଇଥିଲେ ବନବାସ କଣ ପାଇଁ ଗଲେ ଜାଣିଛନ୍ତି ଆପଣ?
ହଁ ବନବାସ ଗଲେ ଭଗବାନଙ୍କର ସିଏ ଆଗୁରୁ ତାଙ୍କର ସିର୍ଜନା ହେଇଛି ଆଉ ରାବଣ କେତେ ଦୁର୍ନୀତି ଅନ୍ୟାୟ ଅତ୍ୟାଚାର କରିବାରୁ ସିଏ ଚାହିଁଥିଲା ମୁଁ ରାମ ବାଣରେ ମୁକ୍ତି ପାଇକି ବୈକୁଣ୍ଠପୁର
କଣ ରାବଣ ଜାଣିଥିଲା ସେ ମରିବ ବୋଲି ରାମଙ୍କ ହାତୁରୁ?
ହୁଁ ଆଉ
ରାବଣ ଜାଣିଥିଲା ତାହେଲେ?
ହୁଁ ଆଉ ଏଇ ଯୋଉ କାଲି ଯୋଉ ସୀତା ବିବାହ ହେଲା
ହଁ।
ଯୋଉ ରାମଙ୍କ ବାପାଙ୍କ ନାଁ ତ କହିବିନି
ହଁ ଦଶରଥ।
ହୁଁ ଆଉ ଉଁ ଯୋଉଁ ବିସର୍ବା ଋଷି
ହଁ।
ଆସିକିନା ମାଗିଲେ ରାମ ଲକ୍ଷ୍ମଣ
ହଁ।
ସିଏ ସେଇଠୁ କଣ କଲେ ନା ଭରତ ଶତ୍ରୁଘନକୁ ଦେଇଦେଲେ। ବିଶ୍ଵାମିତ ମାନେ ରାମଚନ୍ଦ୍ରଙ୍କୁ ମାଗିଲେ ବିଶ୍ଵମିତ୍ର
ହଁ।
ସିଏ କଣ କଲେ ନା ଭରତ ଶତ୍ରୁଘନକୁ ଦେଇଦେଲେ।
ମାନେ ସେ କଣ ପାଇଁ ମାଗିଲେ ତାଙ୍କୁ?
ମାନେ ସିଏ ସେଠି ଗୋଟେ ରାକ୍ଷସ ଥିଲା ତ ବାଟେରେ ତାଡ଼କା ବୋଲି ଗୋଟେ ରାକ୍ଷାସ ତାକୁ ମାରିବା
ମତେ ଦିଅନ୍ତୁ।
ହଁ ନାଇଁ ସିଏ କହିଲେ ମତେ ରାମ ଲକ୍ଷ୍ମଣଙ୍କୁ ଦିଅ ସିଏ ରାମ ଲକ୍ଷ୍ମଣଙ୍କୁ ତ ବହୁତ ଭଲ ପାଆନ୍ତି। ସେଥିନାଗୀ ତା ହଁ ସେ ତା ଙ୍କୁ ନଦେଇକି ଭରତ ଶତ୍ରୁଘନକୁ ଦେଇଦେଲେ ସିଏ ଯେତେ ବେଳେ ଗଲେ ଯୋଉ ଜଙ୍ଗଲ ପାଖରେ ତାଡ଼ାକା ଅଛି ସେ ଏଇ ଏଇ ଜଙ୍ଗଲ ପାଖରେ ଯେମିତି ହେଲେ କହିଲେ ଦେଖ ଏପଟେ ଗଲେ କମ୍ ବାଟ ପଡ଼ିବ କିନ୍ତୁ ରା ଖ୍ୟାସ ଅଛି ସେପଟେ ଗଲେ ଏ ବହୁତ ବାଟ ପଡ଼ିବ କିନ୍ତୁ ରାକ୍ଷସ ନାହିଁ। ସିଏ ତ ଭରତ ଶତ୍ରୁଘନ ସିଏ ସେଇଠୁ କହିଲେ ନାଇଁ ନାଇଁ ଚାଲ ଯୋଉ ପଟେ ଭହୁତ ବାଟ ସେଇପଟେ ଯିବା ସିଏ ସେଇଠୁ କହି
ସେଇ ପଟେ ରେ ଭରତ ଶତ୍ରୁଘ୍ନ ଯିବେ?
ହଁ। ସିଏ ସେଇଠୁ କହିଲା ଆଉ ରାଜା ମତେ ଠକିଦେଲା ଆଉ ଯାଇକି ରାଜାଙ୍କ ପାଖରେ ପହଞ୍ଚିଲା। ରାଜା କହିଲେ ରାଜା କୁ କହିଲା ମୁଁ ତତେ ଅଭିଶାପ ଦେବି। କାହିଁକି ନା ତୁ ମତେ ରାମ ଲକ୍ଷ୍ମଣ ନ ଦେଇକି ନା ଭରତ ଶତ୍ରୁଘ୍ନଙ୍କୁ ଦେଇ ଦେଇ ଛୁ ସେମାନେ ତ ଚା ସେମାନେ ତ ଚାରିଜଣ ଯାକ ଗୋଟେ ପ୍ରକାର ଦେଖିବାକୁ ନା।
ମାନେ ଏଇ ଯୋଉ ଚାରି ଭାଇ ରାମ, ଲକ୍ଷ୍ମଣ, ଭରତ, ଲକ୍ଷ୍ମନ ଗୋଟେ ପ୍ରକାର ଦେଖିବାକୁ।
ହଁ ସେଇଠୁ। ତାପରେ ସେ ଅଭିଶାପ ଯୋଉଠୁ ଦବ ବୋଲି କହିଲା ସିଏ ସେଇଠୁ ରାମ ଲକ୍ଷ୍ମଣଙ୍କୁ ନେଲା।
ନାଇଁ ନାଇଁ ଟିକେ ଶୁଣିଲେ ଯୋଉ ସିଏ ଯୋଉ ଚାରି ଜଣ ଗଲେ। ଦି ଜଣ ଯୋଉ ଗଲେ ସିଏ ଜାଣିନଥିଲା କି ଏମାନେ ରାମର ଯୋଉ ଭରତ ଶତ୍ରୁଘ୍ନ ବୋଲି।
ନାଇଁ ନାଇଁ ସେ ବା ଚାରିଜଣ ପା ଏକା ସେ କେମତି ଜାଣିପାରିବେ।
ଓହୋ।
ଆଉ ସିଏ ସେଇଠୁ ଯେତେବେଳେ ପୁଣି ରାମ ଲକ୍ଷ୍ମଣକୁ ଦେଲେ। ସିଏ ସେଇଠୁ ନେଇକି ହଁ ପୁଣି ରାମ ଲକ୍ଷ୍ମଣଙ୍କୁ ତାଙ୍କ ସାଙ୍ଗରେ ଛାଡିଲେ।
ହଁ।
ସିଏ ଯେନ୍ତି ଛାଡିଲେ ସିଏ ସେଇଠୁ କଣ କହିଲେ କହିଲ। ସେଇଠି ଯଉଠି ରାକ୍ଷସୀ ହେରିକା ଅଛନ୍ତି। ସେଇଠି ତାଙ୍କୁ ଛିଡା କରିକି କହିଲେ କହିଲେ ଦେଖ ଏପଟ ଗଲେ। କମ ବାଟ କିନ୍ତୁ ରାକ୍ଷସ ଅଛି ଏପଟେ ଗଲେ ବହୁତ ବାଟ। କିନ୍ତୁ କିଛି ରାକ୍ଷସ ହେରିକା ନାହିଁ। ରାମ ଲକ୍ଷ୍ମଣ କହିଲେ କହିଲେ ଯୋଉପଟେ ରାକ୍ଷାଶ ଅଛି ସେଇପଟେ ଯିବା।
କେ ରାମ ଲ
ହଁ ସିଏ ସେଇଠୁ ଜାଣିଲେ ଯେ ଆକୁ ରାମ ଲକ୍ଷ୍ କ୍ଷଣ ଙ୍କୁ ଦେଇଛନ୍ତି ସେଇଠୁ ସେଠି ରାକ୍ଷସକୁ ମାରିଲେ। ମାରି ମାରିକିନା ଦେଖିଲେ ମିଥିୁଳାରେ ଯୋଉ ସି ତା ବିବାହ ହଉଛି ସବୁ ରାଜା ମାନେ ଯାଉଛନ୍ତି। ସେଇଠୁ ସେ ବିଶ୍ଵାମିତ୍ର ତାଙ୍କୁ କହିଲେ କହିଲେ ଚାଲ ଦେଖିବାକୁ ଯିବା ଆଉ। ଶିବ ଧନୁ ଭଙ୍ଗା ହଉଛି ଆଉ। ଦେଖିକି ନା ଆଉ ସୀତା ବିବାହ ଦେଖିକି ଆସିବା। ସେଠୁ ସେଠିକି ଗଲେ ଗଲା। ପରେ ଦେଖିଲେ କେତେ ରାଜା ଭାଙ୍ଗି ପାରୁନାହାନ୍ତି।
ସେଠିକି ସବୁ ଆଇଥିବେ ମାନେ ସେ ଯୋଉ ଇଏଟାକୁ ଧନ୍ କଣ ତ ସେଟା କଣ ଭାଙ୍ଗିବାକୁ ଆସନ୍ତି।
ଶିବଧନୁ।
ଶିବଧନୁ ଭାଙ୍ଗିବାକୁ ବହୁତ ଲୋକ ଆସିଥିବେ ତ ତାହେଲେ ହଁ ବହୁତ ରାଜା ଆସିଥିଲେ।
ହଁ। ଆଉ ସିଏ ସେଇଠୁ କଣ କଲେ। ଏଁ ସେଇଠୁ ଯୋଉଠୁ ରାଜା ମାନେ କେହି ଭାଙ୍ଗି ନ ପାରିଲେ। ସେଇଠୁ ଜନକ ରାଜା ପୁରା ଇଏ ହେଇଗଲେ। କେମିତି ତାଙ୍କ ଝିଅ ପୁଣି ବାହାଘର ହବ ନା।
ହଁ।
ଆଉ ସେଇଠୁ ସିଏ ସେଇଠୁ କଣ କଲେ ନା। ଆଉ ସେଇଠୁ ବିଶ୍ଵାମିତ୍ର ରାମ କୁ କହିଲେ କହିଲେ ଦେଖ। ଯଦି ଭାଙ୍ଗି ପାରିବ ଭାଙ୍ଗି ପାରିବ ନହେଲେ ନାହିଁ ଆଉ।
ରାମଙ୍କୁ କହିଲେ ଭାଗିବା ପାଇଁ ସିଏ ତ ଯା ମାନେ ଜାଣି ଶୁଣିକି ସେ ଯୋଉ ଋଷି ଯିଏ ସେ ଜାଣି ଶୁଣିକି ନେଇଥିଲେ ରାମ ଲକ୍ଷ୍ମଣଙ୍କୁ ନା ନାଇଁ। ସେମିତି ଖାଲି ନେଇଯାଇଥିଲେ।
ନେଇଥିଲେ ରାକ୍ଷସକୁ ମାରିବା ପାଇଁ ନା ଆଉ। ସେଠି ଧନୁ। ହଁ ସେଠି ଧନୁ ଭଙ୍ଗା ହଉଥିଲା ଶିବ ଧନୁ ଭଙ୍ଗା ହଉଥିଲା ବୋଲି ସେଦେଖିବାକୁ ଗଲେ।
ହଁ ହଁ ଦେଖିବାକୁ ଯାଇଥିଲେ।
ହଁ ଦେଖିଆକୁ ଗଲାଠୁ ସେଇଠୁ ତାପରେ ଉଁ, ରାମକୁ କହିଲେ ତମେ ଯାଅ ଆଉ। ରାମ ସେଇଠୁ ଗଲେ ଧନୁ ଭାଙ୍ଗିଆକୁ। ରାମତ ମର୍ଯ୍ୟାଦା ପୁରୁଷନା।
ହଁ। ହୁଁ।
ସିଏ ସେଇଠୁ ସମସ୍ତିକି ସେଠି ମୁଣ୍ଡିଆ ମାଇଲେ ତାପରେ ସେଧନୁକୁ ମୁଣ୍ଡିଆ ମାଇଲେ ସେଇଠୁ ତାପରେ ଧନୁକୁ ଭାଙ୍ଗିଲେ ଭାଙ୍ଗିଦେଲା ବେଳକୁ ସମସ୍ତେ ପୁରା ଆଶ୍ଚର୍ଯ୍ୟ ହେଇଗଲେ।
ହଁ।
ସେଇଠୁ ତାପରେ ସୀତାଙ୍କୁ ବାହାଘର କରିକିନା ନେଇକି ଆଇଲେ
ହୁଁ।
ନା ହଁ ରାମସେଠୁ କହିଲେଯେ ମୁଁ ଏକେଲା ବାହାହେବିନି ଯଦି ଆମେ ବାହାହବୁ ଚାରି ଭାଇଯାକ ତାହେଲେ ତମର ଚାରିଟା ଯଦି ଝିଅ ଅଛି ଆମକୁ ଦିଅ ଆମେ ଚାରି ଭାଇ ଏକାଦିନେ ବାହାଘର ହବ।
ହଁ।
ସିଏ ସେଇଠୁ ଏକାଦିନେ ବାହାଘର ହେଲେ।
ମାନେ ସମ ସେଇ ଚା ତାଙ୍କରବି ସୀତା ଘରେବି କଣ ଚାରିଜଣ ଅଛନ୍ତି?
ହଁ ଉର୍ମିଳା ପ୍ରମିଳା ସମସ୍ତେ ଚାରି ଭଉଣୀବା ସୀତା ହଁ।
ହଁ ସେଠୁ ସିଏତାଙ୍କୁ ବାହାଘର ହେଲା ତାଙ୍କ ସହିତ?
ହଁ ବାହାହେଇକି ଆସିଲା ପରେ
ତାଙ୍କ ବାପା ଜାଣିଥିଲେ ଦଶରଥ ଜାଣିଥିଲେ ସେ ବାହା ହଉଛନ୍ତି ସେଠି ବୋଲି?
ନା ନା ତାଙ୍କ ବାପାଙ୍କୁବା ଫୁଣି ଡକେଇଲେ।
ଓହୋ।
ତାଙ୍କ ବାପାଙ୍କୁ ଡକେଇବାରୁ ତାଙ୍କ ବାପା ଗଲେ ତାଙ୍କ ପୁଅର ବାହାଘର କଲେ। ନେଇକି ଆଇିଲେ ଆସିଲା ବେଳେ ବାଟରେ ଏଁ ଯୋଉ ଉଁ ହୁଁ ଇଏ ପର୍ଶୁରାମ ଦେଖିଲେ କିଏ ବୀର ବାଦ୍ୟ ବଜଉଛି।
ହଁ।
ସିଏ ପୁରା ରାଗିକିନା ଆଇଲେ ମାନେ ତାଙ୍କୁ ହଁ ଆଉ ପର୍ଶୁରାମ ଭାରି ରାଗି। ସିଏ ସେଇଠୁ ରାଗୀକିନା ଆସିଲେ ରାଗିକିି ଆସିକି ମୁଁ କହିଲି ରାଗିକି ପୁରା ଆସିଲେ ପର୍ଶୁରାମ କିଏ ବୀରବାଦ ଦ୍ୟ ବଜାଉଚି ମୋଏଇ ଏରିଆରେ ମୋଠୁ କିଏଆଉ ବୀର ଅଛିକି? ଉଁ ମୋପାଖରେ ବୀର ବାଦ୍ୟ ବଜଉଛି।
ହଁ।
ସିଏ ସେଇଠୁ ଯେମତି ଆସିଲେ ଦେଖିଲେ ଏଇମାନେ ଯାଉଛନ୍ତି ରାମ, ଲକ୍ଷ୍ମଣ, ଭରତ ସ ତ୍ରୃଘନ ତାଙ୍କ ବାପା ସବୁ ଯାଉଚନ୍ତି ଏଇ ବୀରବାଦ୍ୟ ବଜେଇକି ସେଇଠୁ ସିଏ ତାଙ୍କ ସାଙ୍ଗରେ ଯୁଦ୍ଧ କଲେ। ଯୁଦ୍ଧ କରିବା ରାମ ଲକ୍ଷ୍ମଣଙ୍କ ସହିତ।
ପର୍ଶୁରାମ।
ହଁ।
ଯୁଦ୍ଧ କଲେ ଦେନ୍ ତାପରେ
ଯୁଦ୍ଧ କରିବାରୁ ଯେମିତି ଟିକେ ହାରିଗଲେ ସିଏ ସେଇଠୁ କଣ କଲେ ନା ସିଏ କହିଲେ କାହିଁକି ମୁଁ ହାରିଗଲି ବୋଲି ମୋ ମୋର ସବୁ ଅଙ୍ଗ ଥରିଲାଣି। ସେଇଠୁ ପରଶୁରାମଙ୍କର ଆଉ ଯେମିତି ଅଙ୍ଗ ଥରିଲାଣି କହିଲେ କହିଲେ ତାହେଲେ ଇଏ ବୀର ତୁ ତାହେଲେ କିଏ କୋଉ ବୀର କହ। ନା ମୁଁ ରାମ। କହିଲା ତୁ ତାହେଲେ ରାମ ନା ହଁ। ନା ତାହେଲେ ମୋ ଧନୁ ନେଏତୁ। ତାକୁ ତା ଧନୁ ଦେଇଦେଲେ। ଯୋଉ ପରର୍ଶୁରାମ।
ପରଶୁରାମ ତାଙ୍କ ନିଜ ଧନୁ ଟାକୁ ଦେଇଦେଲେ?
ହୁଁ। ପରଶୁରାମ ରାମକୁ ଧ ହଁ।
ହଁ କଉନାହାନ୍ତି କୁହନ୍ତୁ?
ହଁ କାହିଁକି ଶୁଭିଲାନି କି?
ହଁ କୁହନ୍ତୁ ସୁବିଲା ସୁବିିଲା କୁହନ୍ତୁ? ପରଶୁରାମ ସେଇଠୁ ଧନୁଟାକୁ ଦେଇଥିଲେ ରାମଙ୍କୁ?
ହଁ ସିଏ ଯେତେବେଳେ ଧନୁ ଦେଇଦେଲେ ତାଙ୍କଠୁ ତାଙ୍କର ଯୋଉ କଳା ଥିଲା।
ହଁ।
ସିଏ ମାନେ ଆସ୍ତେ ଆସ୍ତେ ପଳେଇଲା। ସିଏ ଯେମିତି ହଁ। ସିଏ ରାମକୁ ଦେଇଦେଲେ ପା କହିଲେ ତାହେଲେ ତୁ ବି ମୋଠୁ ବୀର।
ଅଧିକ ଵ ଭା ବିର ଅଧି ସେଇଠୁ ତାପରେ ସେ ତାଙ୍କ ଘରକୁ ଆସିଲେ?
ହୁଁ।
ଚାରି ଭାଇଙ୍କି ନେଇକି ତାପରେ ତାଙ୍କ ସେଠି କଣ ହେଲା?
ତାଙ୍କ ଘରେ ଖୁସିର ଲହଡ଼ି ହେଲା ମାନେ ପୁଅ ହଁ ଯାଇଥିଲେ ଯାହା ହୋଉ ବାହା ହେଇକି ନା ଏ ଆସିଲେ ଚାରି ବୋହୂ ଆଇଲେ ଘରକୁ। ଆଉ ସେ ସେଇଠୁ ମାନେ ରାଜାରାଣୀ ବୋହୁତ ଖୁସି ହେଲେ। ଏ ପୁଅ ବୋହୂଙ୍କୁ ଘରକୁ ନେଲା ଆଉ।
ହଁ ହୋଉ ଆସୁଚି। ଆପଣଙ୍କ ସହିତ କଥା ହେଇ ବୋହୁତ ଭଲ ଲାଗିଲା ଯେତେବେଳେ ଫ୍ରିରହିବେ ଟିକେ କଲ କରିବେ ଟିକେ ରାମାୟଣ ବିଷୟରେ ଜଣିବାକୁ ପାଇବା। ଆପଣଙ୍କ ସହିତ ଆଉ କଥା ହେଲେ ଆଉ।
ହୋଉ ହୋଉ। ହୋଉ ରଖୁଚି।